ହ୍ୟାଲୋ।
ହଁ ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା କଣ କରୁଛନ୍ତି?
କିଛି ନାହିଁ ଏବେ ଖାଇକି ବସିଛି ତମେ କଣ କରୁଚ?
ଅ ମୁଁ ବି କିଛି ନାହିଁ ଏମିତି ବସିଥିଲି ଆଉ।
ଅହୋ ହଁ ଭଲ ଅଛି ତମର କେମିତି ଅଛି?
ହଁ ମୋର ବି ଭଲ ଅଛି ଟିକେ ମୁଣ୍ଡ ବିନ୍ଧୁଥିଲା ତ ହ ଏମିତି ବସିଥିଲି ଆଉ ଭଲ ଲାଗୁନଥିଲା।
ଓହୋ ମୁଣ୍ଡ କୋଉଥିପାଇଁ ବଥା ହଉଚି?
ହଁ ଯଦି କେତେବେଳେ ଟିକେ କାମରେ କିଛି ଟିକେ ଅଧିକ ହେଇଯିବ କଣ ତ ସେଥିପାଇଁ ବଥା ହେଇଯାଏ ଏମିତି ବେଳେ ବେଳେ ଖାଇବା ପିଇବା ଏପଟ ସେପଟ ହେଲେ ହେଇଯାଏ ନା। ଆଉ ଆମେ ବାହାରେ ରହିଲେ ଆହୁରି ଖାଇବା ପିଇବା ତ କେବେ ବି ଠିକ୍ ସେ ହେଇପାରେନି। ଘରେ ଥିଲେ ସିନା ବାପା ମା ହଁ ତୁ ଠିକ୍ ଟାଇମ୍ ରେ ଖାଇଲୁ ତ ସେଇ ଠିକ୍ ସମୟ ଦେଖିକି ଦିଅ ନ୍ତି ଆମେ ଏବେ କଣ ଏକା ରହିଲେ ନା ତମେ ନିଜେ ସେଇ ଟାଇମରେ ନିଜେ ଟାଇମ୍ ନିଜେ ସମୟ ବାହାର କରିକି ଖାଇବାକୁ ପଡ଼େ ଆଉ ଯଦି ତମେ ସେଇ ସମୟରେ ଖାଇବନି ତ ଖାଇପାରିବନି ଏମିତି ହେଇକି ଟିକେ ଦେ ଖାଇବା ପିଇବା ଟିକେ ଏପଟ ସେପଟ ହେଲେ କି ପାଣି ଟିକେ କି ଏପଟେ ସେପଟ ପାଣି ପିଇବାର ଟିକେ ଅସୁବିଧା ହେଲେ ଏମତି ବେଳେ ବଳେ ମୁଣ୍ଡ ବିନ୍ଧା ହଉ ଆଉ ମୁଣ୍ଡ ବିଧା ମୋର ଟିକେ ରହିଯାଇଛି ଆଗରୁ ଏମିତି ଏଇ ଖାଇବା ପିଇବା ଏପଟେ ସେପଟେ ହେଲେ ହିଁ ମୋ ମୁଣ୍ଡ ଟା ବିନ୍ଧେ। ସେଥିପାଇଁ ଟିକେ ଭଲ ଲାଗୁନଥିଲା ଏମିତି ନ ବସିଥିଲି ଆଉ।
ହଁ ଖାଇବା ବି ତ ଠିକ୍ ସମୟରେ ଖାଇବା ଟା ବେଶୀ ଉ ମାନେ ଇଏ ଜିନିଷ ନା ଯଦି ତମେ ଖାଇବା ଅବହେଳା କରିବ ବଲେ ବହୁ ଉ ଦେହ ଖରାପ ହବ ଖାସ୍ କରି ମୋର ତ ଯେତେବେଳେ ମୋର ପରୀ କ୍ଷା ଚାଲିଥିଲା। ମାନେ ସେତେବେଳେ ଆମର ଯୋଉ ପ୍ରାକ୍ଟିକାଲ ଯାକ ଚାଲିଥିଲା ସବୁ। ସେତେବେଳେ ଆମର କଣ ହୁଏ ତିନିଟା ନା ଚାରିଟା ହେଇଯାଏ ଆମର ସରିଲା ବେଳକୁ ପରୀକ୍ଷା ସ ସରିଲା ବେଳକୁ ତ ଆମକୁ ସକାଳୁ ଯିବାକୁ ପଡେ ଆଉ ସେ ସେତେବେଳେ ତ ସକାଳେ ତ ଘରେ କିଛି ରୋଷେଇ ହେଇ ନଥାଏ ଆଉ ସେଇଠି ବି କଲେ ଆମକୁ ଆଉ ମୁଁ କଲେଜ ରୁ ବା ବାହାରକୁ ବି ଯାଏନି କେତେବେଳେ ଆମକୁ କୋଉ ନମ୍ବର ରେ ଡକା ହବ କଣ ବୋଲି ସେଥିପାଇଁ ମୁଁ ଆଉ ଯାଇନି ମୁଁ ସେଇ ଚାରିଟା ଯାଏ ସେମିତି ମୁ ବି କିଛି ନଖାଇକି ମୋର ବି ଦେହ ଖରାପ ହେଇଯିବ ହ୍ୟୋଲୋ।
ହୁଁ।
ହଁ ହଁ ସେଥିପାଇଁ ସମୟରେ ଖାଇବା ଟା ବେଶୀ ସି ଭଲ ଆଉ କିଛି ନହେଲେ ବି ସଖାଳୁ, ତ କିଛି ନା କିଛି ଗୋଟେ ଖାଇ ଖାଇଦଉଥିବେ, ନା ତ ଖରାବେଳେ ସେଇଟି କିଛି କି ଗୋଟେ ହେଲ୍ଦି ଜିନିଷ ଗୋଟେ, କଣ ଗୋଟେ ଖାଇ ଦୋଉଥିବେ। ଆଉ, ଘରକୁ ଆସିଲା ବେଳେ କିଛି ନହେଲେ ଯଦି ଘରେ କିଛି ବନେଇ ପାରୁନାହାନ୍ତି ବୋଲେ ସମୟ ହେଉନି ବୋଲେ ଫଳମୂଳ ହିଁ ଖାଇ ଦିଅନ୍ତି।
ହଁ, ହଁ ସେଇ ଦିନସଟା କହିଲ ବହୁତ୍ ଭଲ କଥା କି ଆ ଆମକୁ କଣ? ମୁଁ ଆମର ସେଇ ଦୈନଦି ଜୀବନର ଯୋଉ କାମ କରୁଛେ। ସେଇ ଜାଗାରେ ବେଳେ ବେଳେ ଆମେ ଏତେ ପୁରା ଫସି ଯାଉଛି କି ଆମ ପାଖରେ ଖାଇବା ପିଇବା ପାଇଁ ବି ସମୟ ନଥାଉଛି। କିନ୍ତୁ ଆମ କୁ, ନିଜେ ନିଜ ବିଷୟରେ ଭାବିକି ଆମ ଦେହ ସ୍ୱାସ୍ଥ୍ୟ, ଆମେ ଭଲ ରହିଲେ ତ ଆମେ ସେଇ ପୁଣି କାମ କରିପାରିବା ନା, ତ କିଛି ନହେଲେ ଫଳ ଟା ଫଳ ଟା ପାଖରେ ରଖିଥିବା ନିହାତି ଦରକାର। ଆମକୁ ରୋଷେଇ କରିବାକୁ ଟାଇମ୍ ହଉନି କି ଆମକୁ କିଛି ଖାଇବାକୁ ଭଲ ତ ଫଳ ଖାଇଦଲେ ବହୁତ୍ ଭଲ, ତ ଆପଣ କହିଲା ପରେ ମୁଁ ବି ସେଇଆ, ଏବେ କିଛି ହେଲେ ମୁଁ ଆଣିକି ଏମିତିରେ ରଖେ କିନ୍ତୁ ଏଥର ଟିକଏ ସରିଯାଇଛି। ତ ନେକ୍ସ୍, ସେମିତି ହେଲେ ମୁଁ ଫଳ ଟା ହିଁ ଆଣିକି ବହୁତ ସୁବିଧା ବି ନା, ଯେତେବେଳେ କିଛି ଭୋ କଣ ହେଲା? ଇଛା ନାଇଁ ଥକା ଲାଗୁଛି, ତ ଆମେ ଫଳ ଆଣିକି ଖାଇପାରିବା। ଫଳ ତ ଗୋଟେ ସେମିତି କିଛି ଆମେ ଏଇଗୁଡାକଠୁ ତ ବହୁତ ଦରେଇ ବାର ଦୂରେଇ ରହିବା ଦରକାର, କି ମ୍ୟାଗି ଆମେ କଣ ଭାବୁଛେ କି? ଏଇଟା ତ ଦି ମିନିଟରେ ହେଇଯାଉଛି ବହୁତ କମ ଟାଇମ ବହୁତ ସ୍ଵାଦିସ୍ କିନ୍ତୁ ସେଇଟା ଠିକ ନୁହଁ ମୋ ସ୍ବାସ୍ଥ୍ୟ ପାଇଁ, ତ ଆପଣଙ୍କ ସତରେ ବୋଧ୍ ହୁଏ ଫଳ ଆଣିକି ରଖିଲେ କିଛି ଜଣା ପଡିବନି, ଖାଇଲେ ଆମେ ଟିକେ ଟାଇମ ବାହାର କରିକି ବି, ଏମିତି କି ଆମେ କାମ କରିକି ବି ଖାଇପାରିବା ନୁହଁ ଫଳ ଟା। କିଛି ବି କୁଆଡେ ବ୍ୟସ୍ତ ଥିବା ଆମେ ଯାଉଥିବା ଆମର ହଉ ଅଫିସ ଯୋଉଠିକୁ ଗଲେ, ବି ଆମେ ଗୋଟେ କିଛି ଫଳ, ଦି ତିନଟା ଆମେ ରେ ବି ପକେଇ ପାରିବା, ନେଇ ବିି ପାରିବା।
ହଁ, ଆଉ ଯେମିତି ମେଗି କଥା କହିଲେ ସେଇଟା ତ ମଇଦାରେ ପ୍ରସ୍ତୁତି ହେଇଥାଉଛି। ଆଉ ସେଇଟା ମଇଦା ତ ଆପଣ ଜାଣି ଶାରୀରିକ ପାଇଁ କେତେ ଅସୁସ୍ଥତା ତ ସେଥିପାଇଁ, ଆଉ ଯଦି ବିସ୍କିଟ୍ ବି ଖାଉଛନ୍ତି, ବିସ୍କିଟ୍ ରେ ତ ଏମିତିରେ ବି ବହୁତ ମିଠା ଚିନି ପଡିଥାଉଛି। ଚିନି ବି ତ ଦେହକୁ ଏତେ ଭ ନାହିଁ ନା ଆଉ ସେଇଟା ତ ମଇଦାରେ ବି ତିଆରି ହେଇଥାଉଛି। କିଛିଟା ବିସ୍କିଟ୍ ତ, ତା ଜାଗାଳରେ କିଛି ଭଲ ଜିନିଷ ଯୋଉଟା ଶରୀର ପାଇଁ ବହୁତ୍ ଭଲ, ସେଇଟା ହିଁ ଖାଇବା କଥା।
ହଁ ସେଇଆ, ଦେହ ପାଇଁ ସବୁଠୁ କ୍ଷତିକାରକ ହଉଛି ମଇଦା। ତ ମଇଦା ଠୁ ଯେତିକି ଭଲ ଦୂରେଇ ରହିବା, ସେତିକି ବହୁତ ଭଲ ହବ ଆମ ପାଇଁ। ଆଉ ଆମ୍ ଆଜି କାଲି ର ପିଲା କଣ କହିଲେ? ଆମେ କଥା ହଉଛେ ଟିକେ ପଛକୁ ତ ଆଜି କାଲିର ପିଲାଙ୍କୁ ସମସ୍ତଙ୍କୁ ମଇଦା ଖାଇବାଟା ବହୁତ ଭଲ ଲାଗେ। ଆଉ ଜାଣିଛନ୍ତି ଆପଣ, ଯୋଉଟା ସମସ୍ତଙ୍କର ପସନ୍ଦ ଥାଏ, ସବୁ ଜିନିଷ ମଇଦାରେ ହିଁ ତିଆରି ହେଇଥାନ୍ତି। ଏବେ ଦେଖନ୍ତୁ ସିଙ୍ଗେଡା ହଉ ମୋମୋ ଗୋଟେ ଶୁଣିଥିବେ, ଆଉ ଆମର ଏଇ ଚାଉମିନ୍ ହଉ ନୁଡୁଲସ୍ କିଛି ବି ନୁଡୁଲସ୍ ହଉ କିଛି ବି ଯ ଚଟପଟା ଖାଇବାକୁ ଆମକୁ ଇଛା ହବ ନା, ସେଇଟା ମଇଦାରେ ହିଁ ହେଇଥିବ। ତ ଏମିତି ନୁହଁ କି ଆମେ ସବୁବେଳେ ଖାଲି ହଁ, ଆମେ ସ୍ୱାସ୍ଥ୍ୟ ସମସ୍ତଙ୍କର ତ କିଛି ନା କିଛି ପାଟି ଗୁଟେ ଭଲ ବି ଦରକାର ପଡେ, କେତେବେଳେ ଚଟପଟା ତା ମାନେ ନୁହଁ କି, ଆମେ ଆମର ସବୁବେଳେ ପ୍ରତିଦିନ ଆମେ ଆଣିକି ସନ୍ଧ୍ୟା ହଉ ସକାଳୁ ହଉ ମ୍ୟାଗି ଖାଇବା। ଆଉ ସିଙ୍ଗଡ଼ା ଖାଇବା, ସେଇଠୁ ଦୂରେଇ ରହିବା ଯେତିକି ଭଲ ଆମ ପାଇଁ ସେତିକି ମାନେ ଆଉ ବି ବହୁତ ଭଲ ରହିବ ଦେହ ବି ଖରାପ ହବନି, ଆମେ ବି ନିଜେ ଭଲ ରହିଲେ କାମ ବି ସବୁ ଠିକ୍ ସମୟରେ ଚାଲିବ। ଠିକ୍ ନୁହେଁ ଏଡା
ହଁ, ହଁ। ଏଇଟା ତ ସତ କଥା କହିଲେ। ଆଉ ମୁଁ ଏଇଟା କହୁଥିଲି କି ଆପଣ କ ସେଆଡେ ଇଏ ପଣସ ମିଳୁଛି
ପଣସ ହଁ ଜାଣିଛନ୍ତି, ଗୋଟେ କଥା ଖୁସି କଥା, କି ପଣସ ଅ ସେଇଠି କଣ କହିଲେ- ସେ ଟାଇମ୍ ଅନୁସାରେ ଏବେ ଯେଉଁ ଅଛି ଟାଇମ୍, ଏ ଟାଇମ୍ ଅଛି, ଏ ଟାଇମ୍ ସରିଲେ ପଣସ ସରିଯିବ, କିନ୍ତୁ ଏଇପଟେ ଜାଣିଛନ୍ତି ପଣସ ସବୁ ସବୁବେଳେ ମିଳେ ବାର ମାସ ପଣସ ମିଳେ। ଯେତେବେଳେ ବି ଦେଖିବେ କୋଉଠି ନା କୋଉଠି କିଏ ଗାଡିରେ ଆଣିକି ସବୁ ପଣସ ବସେଇଥିବେ ତ କଣ? ସ ବହୁତ ଏଇଠି ମିଳେ। କିନ୍ତୁ ପଣସ ସବୁବେଳେ ବାର ମାସ ମିଳେ ତା ମାନେ ନୁହେ କି ପଣସର ମୂଲ୍ୟ ଟା କମ ଥିବ ସେମୀତି। ଦିଅନ୍ତି ତାଙ୍କର ବାର ମାସରେ ତା ସେଇ ପଣସର ମାସ ଆସୁ କିମ୍ବା ନ ଆସୁ ସେଇ ତାଙ୍କର ସେଇ ସେମ୍ ମୂଲ୍ୟ ଥାଏ। ଆପଣ କୌଣସି ବିଷୟରେ ପଚାରିଲେ ମାନେ ହଠାତ ପଚାରିଲେ ମାନେ ଆପଣଙ୍କୁ କୌଣସି ବହୁତ ପସନ୍ଦ ବୋଧେ ହ
ନାଇଁ ନାଇଁ ଆଜି ଘରକୁ ପାଚିଲା ପଣସ ଆଇଚି ତ। ତ ସେଇଟା ସେଇଟାଁ ମାନେ ଘର ଜାଗା ଖାଲି ପା ଆଚିଲା ପଣସ ବାସ୍ନା ହଉଛି ତ ଭାବୁଥିଲୁ ଆଜି ଟିକେ ପଣସ ବରା କରିବ ବୋଲି ପଣସ ବରା ଟିକେ ଛାଣିକି ଖାଇବୁ ବୋଲି ତ ମୁଁ ସେଇଟା ଭାବୁଥିଲି ହଁ ମତେ ବହୁତ ଭଲ ଲାଗେ। ତାର ଗୋଟେ ସ୍ୱାଦ ଗୋଟେ ଅଲଗା ଥାଏ ତାର ବାସ୍ନା ବି ବହୁତ ଭଲ ଥାଏ ମାନେ ଯେମତି ପଣସ ବରା ଯଦି ଛଣା ହବ ବୋଲି କେମିତି ଗମ ଗମ ଗମ ଗମ ବାସ୍ନା ହେଇଯାଏ।
ହୁଁ ହୁଁ ମୋର ବି ବହୁତ କଷ୍ଟ।
ଭୋକ ଲାଗିଯାଏ।
ହଁ। ହଁ ଠିକ କଥା କହିଲେ ଜଣେ ଏବେ ଆପଣଙ୍କ ଘରେ ସେ ପଣସ ବରା ଛାଣୁଛନ୍ତି ତାର। ଦିଟା ଘର ଛାଡିକି ତିନିଟା ଘର ପରେ ବି ସେଇ ବାସ୍ନାଟା ପଳେଇଥିବ ତାଙ୍କ ସମସ୍ତେ ଜାଣିବେ ଦେଖୀ ଏବେ ନୋଟିସ୍ କରି ଯେତେବେଳେ ବି କିଛି ଆପଣ ସବୁରେ ହେଇଥିବ ନା। କିଏ ନା କିଏ ତମର ପଣସ ବରା କରୁଛ ମାନେ ଜାଣି ଦିଅନ୍ତି କି ହେଇଯାଏ ସେଇ ତାର ବାସ୍ନାଟ ସେମିତି ଥାଏ। ପଣସ ବାସ୍ନାଟା ପାଚିଲେ ବହୁ ବହୁତ ଦୂର ଦୂର ଯାଇଏ ତା ବାସ୍ନା ଟା ଯାଏ ନା। ତ ସେଇଟା ଆମେ ଛାଣିଲେ ବି ସେମିତି ସେ ବାସ୍ନା ଟା ରହିଯାଏ ଆଉ ଆପଣଙ୍କ ଉପରେ ମତେ ବି ପଣସ ସବୁୁରାଟା ବହୁତ ବହୁତ ଭଲ ଲାଗେ ବହୁତ ପସନ୍ଦ ମୋର।
ତା ଛଡା ସେ ପଣସ ବରାର ବାସ୍ନାଟି ହିଁ ଭୋକ ଲାଗିଯାଏ ଆଉ ସମସ୍ତେ ଜାଣଛନ୍ତି ଆରେ ହଁ। ହଁ ତ ଆଙ୍କ ଘରେ ତ ପଣସ ବରା ହେଇଛି।
ହଁ ହୁଁ ଆମେ କାଠୁ ଲୁଚି। ଯେ ଖାଇବାକୁ ଚାହୁଁଥିଲେ ବି ଖାଇପାରିବେନି ତ। ଆମେ ସେମିତି ନୁହଁ ଯାହାବି ଆମେ ରହୁଛୁ ସବୁ ମିଳି ମିଶି ଖାଇବା ଦରକାର ମଜାରେ କହିଲି। ହେଲେ ବି ଗୋଟେ ଥାଏ ନା ସେମିତିକ କିଛି ବି ଆଉ ପଣସ ଆଉ ଗୋଟେ କଥା ଜାଣିଛନ୍ତି ମୋତେ ପଣସ ବରା ତ ଛାଡ଼ନ୍ତୁ ମୋତେ ପାଚିଲା ପଣସ ର ସ୍ମେଲ ତା ବାସ୍ନାଟା ହି ମୋତେ ବହୁତ ଭଲ ଲାଗେ ଯେତେବେଳେ ମୁଁ କଉଠି ବି ଯାଉଥିବି ଯେତେବେଳେ ଦେଖୀ କେବେ ଏବେ ତ ଆପଣ ଜାଣି ଛନ୍ତି ବହୁତ ଆମର ଯୋଉ ବାୟୁ ପ୍ରଦୂଷଣ ହଉଛି ଏ ସବୁ ସବୁ ଡଷ୍ଟ ଫଷ୍ଟ ହେଇଯାଇଛି ତ ମୁଁ ଏଠି କେବେ ମାସ୍କ ଯେତେ ବେଳେ ବି ପିନ୍ଧିଥାଏ ସେ ଟାଇ ମୁଁ ଯେତବେଳେ ଯାଇ ସେଇପଟେ ଯାଇଥିବେ ତ ବସିଥିବ କୋଉଠି କୋଉଠି ବସେଇଥିବେ ପଣସ କଣ ସହ ମୁଁ କଣ ଘରେ ଜାଣିଛନ୍ତି? ମୁଁ ସେଟା ମାସ୍କ ଟା ଖୋଲିଦେବି ମୋତେ ସେ ବାସ୍ନାଟା ନ ଖାଇଲେ ବି ମୋତେ ବହୁତ ଖୁସି ଲାଗେ। ତାପରେ ସେଇ ଜାଗା ଟା ମୁଁ କ୍ରସ କରୁଛି। ସେଇଟା ଡେଇ ସାରିଲା ପରେ ମୁଁ ପୁଣି ମାସ୍କ ଟା ପିନ୍ଧି ଦିଏ ଏଇଟା ସମସ୍ତେ ଶୁଣିଲେ ହସନ୍ତି। କିନ୍ତୁ ସତରେ ମତେ ବହୁତ ପଣସ ବହୁତ ଭଲ ଲାଗେ ନା ତ ସତରେ ମୁଁ ଏମିତି କରେ।
ହଁ ଏଇଟା ତ ବହୁତ ଭଲ। ଯାଉ ଯଦି ପଣସ ଖାଇବାର ଇଚ୍ଛା ନଥିଲେ ବି କିନ୍ତୁ ତା ବାସ୍ନା ପେଟ ପୁରିଯିବ ନାଇଁ।
ହଁ ତା ବାସ୍ନାଟା ହିଁ ପୁରା
ତମର ତ ସିଆଡେ ବାର ମାସ ପଣସ ମିଳି କିନ୍ତୁ ଆମର ଏଇଠି ତ ମାସିକିଆ ପଣସ ଆସେ ମାନେ କେବଳ ଗ୍ରୀଷ୍ମ ଋତୁ ରେ ହିଁ ପଣସ ଆସେ କିନ୍ତୁ ଏଇଠିର ପଣସର ସ ସ୍ଵାଦ ଆଉ ସେଇଠିର ପଣସର ସ୍ଵାଦ କଣ ପୁରା ସମାନ ଥାଏ ନା କିଛି ଅଲଗା ଭିନ୍ନ
ହଁ ସେଇ ସ୍ଵାଦ ଟା ଟିକେ ଅଲଗା ଥାଏ ଦେଖନ୍ତୁ ଆପଣ କେବଳ ପଣସ ନୁହେଁ କିଛି ବି ଜିନିଷ ଥାଏ ସବୁଥିର ମାନେ କୁହନ୍ତି ତାର ଯୋଉ କଣ ଜଳବାୟୁ ଏଇ ଯୋଉ କିଛି କୁହ କହ ନା କାହାର କେମିତି କାହାର ମାଟିର ପାଣି ପବନ ଏମିତି ଦେଖ ଦେଖନ୍ତୁ ଏବେ ଗୋଟେ ଏଇ ଯୋଉ ସେ ନାସ୍ପାତି ସେଇଟା ପାଇଁ ଗୋଟେ ତାକୁ ସେମିତି ଜଳବାୟୁ ହେଲେ ସେଇ ଜାଗାରେ ହେଲେ ସିଏ ହୁଏ ନା ତ ସେମିତି କୋଉ ଜାଗାରେ କେମତି ତ ଏଇଠେ ଜାଣିପାରିନି କେମିତି ହେଇଯାଇ ବାର ମାସୀ କିନ୍ତୁ ଟିକେ ଅଲଗା ଥାଏ। ଏମିତି ନୁହେଁ ଆଉ ଏଇଟା ସ୍ଵାଦିଷ୍ଟ ନଥାଏ ସେଇଟା ସ୍ଵାଦିଷ୍ଟ ସେମିତି ନୁହଁ କିନ୍ତୁ କଣ କହିଲେ ତାର ସେଇଟା ଆମ ପଟେ ଥିଲେ ଟିକେ ଛୋ ଛୋଟ ଥାଏ ଏପଟେ ଟିକେ ବଡ ବଡ ଥାଏ ସ୍ଵାଦିଷ୍ଟ ସେଇ ପାଖାପାଖି କି ସେଇ ସେମିତି ସମାନ ଥାଏ ଟିକେ ଅଲଗା ଅଲଗା ଆଉ କାରଣ ବାର ମାସ ହୁଏ ନା ତ ଯୋଉ ମାସରେ ପଣସ ଟା ହୁଏ ସେଇ ମାସର ପଣସ ଟିକେ ବହୁତ ସ୍ଵାଦିଷ୍ଟ ଥାଏ ଅଲଗା ମାସ ଅପେକ୍ଷା ବୁଝିପାରିଲେନା ହଁ ତ ସେମିତି ମତେ ଲାଗେ କି ନାଇଁ ଆମ ମନରେ ରହିଯାଇଛି ବୋଧେ ସେଇଟା ପାଇଁ ସେମତି ଲାଗୁଛି।
ହ ହଉ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଆପଣ ପୁଣି ଥରେ ଆଉ ଥରେ କଲ କରିବେ ହଉ ଧନ୍ୟବାଦ ହଉ ହଉ-